ଆପଣଙ୍କୁ ଭଏସ ଶୁଭା ଯାଉଛି।
ଆଜ୍ଞା ଆଜ୍ଞା ସୁବୁଛି।
ଆଜ୍ଞା ନମସ୍କାର ମ୍ୟାମ କ କରୁଛନ୍ତି ଆପଣ ଏବେ
ଏବେ ମୁଁ ଆମର ଟିକେ ଗୋଟେ ପୂଜା ହଉଥିଲା ଆମର ଗୋଟେ ଗାଡି ଆସିଛି। ତ ସେଇ ପୂଜା ଏଇ ଟିକେ ଆସିନି ତ ଗାଡି ଟିକେ ଆମର ମଝିରେ ଟିକେ ଆକ୍ସିଡେଣ୍ଟ ହେଇ ଥିଲା ସେଟା ଏବେ ପୁଣି ନୂଆ ରିପାରି ହେକି ଆସ ଥିଲା। ଆଉ ସେଇଟା ଟିକେ ପୂଜା ଟିକେ ବ୍ରାହ୍ମଣ ଲାଗ କିି ଯେହେତୁ ଘରକୁ ପୁଣି କେତେ ଦି ତିନି ମାସ ପରେ ପୁଣି ଘରକୁ ଆସିଛି। ମଣି ତାକୁିକେ ବ୍ରାହ୍ମଣ ଡାକି ବୁଝା ବୁଝି ସାରିକିରି ଏଇନ ପ୍ରସାଦ ସମସ୍ତେ ଖାଉଛନ୍ତି।
ଆଜ୍ଞା ଆଛା।
ଆଜ୍ଞା।
ଆପଣ ଆମ ଗାଁ ପଟୁକୁ କେବେ ଆସନ୍ତୁ କେତେ ଭଲ ମନ୍ଦିର ଅଛି। ଆମର ଏପଟୁ ବହୁତ ବୁଲିବା ଜାଗା ଅ ଆପଣ ଆସନ୍ତୁ ଦେଖିବେ।
ନିଶ୍ଚିନ୍ତ କୋଉ ଜାଗା କୁହନ୍ତୁ ଆମେ ନି ଚିନ ଯେବେ ବି
ଆଜ୍ଞା ଆଜ୍ଞା ଭଟାରିକା ଅଛି। ଦେଓଝର ଅଛି। ଆମ ଗାଁ ପଟେ ବି ଗୋଟେ ବହୁତ ବଡ ଛାଡ଼ ଖାଇ ଯାତ୍ରା ହୁଏ। ଆଉ ଯୋଉ ଦେଓଝର ଦେଉ ରେ ଯୋଉ ଅଛି ସେ ଗୋଟେ ପୁରା ପାହା ହାଡ଼ ଉପରୁ ସବୁବେଳେ ବହୁତ ପୁରୁଣା ବର୍ଷ ଆଗରୁ ସେଇ ଯୋ ସବ୍ ସବୁବେଳେ ପାଣି ସରିଛି ତ ସେଥି ସେଥିପାଇଁ ତା ନା ଦେଓଝର ଦିଆହେଇଚି। ଛି। ତ ସେଠି ବି ଆମେ ଯାଇଥିଲୁ ମମି ବାବା ହେରିକା ସମସ୍ତେ ଦେଖିଲୁ ସେଠୁ ଏମିତି ଯୋଉ ପାଣି ଝରୁଚି ଆମେ କହିଲୁ ଏଇଟା କେବେଠୁ ପାଣି ଝରୁଛି ସେଇଠିକାର ଜଣେ ବାସି ସିନ୍ଦାକୁ ପଚାରିଲୁ କି? ପୁରା ବୃଦ୍ଧ ଲୋକଟେ ତାଙ୍କୁ ପଚାରିଲୁ ଆଚ୍ଛା। ଆପଣ ଯୋଉ ଏଇ ପାଣି କେବେଠୁ ଝରୁଛି ଝରଣାଟା କେବେଠୁ ଝରୁଛି ସେ କହିଲେ କି କହିଲେ ଆମେ ଛୋଟ ଥିଲୁ ସେତେବେଳୁ ଦେଖି ଆସି ଏମିତି ଦେଓ ଝର୍ ଝରୁଛି ମାନେ ସେଇଟା ଏମିତି ପୁରା ସବୁବେଳେ
ସେମିତି ମାନେ ଗୋଟା ଭଗବାନଙ୍କର ମାନେ ସେ କେବେ ବି ମାନେ ସତ୍ୟ ଯୁଗର ଯେମିତି ଗୋଟେ ସେ ମହିମା ସତ୍ୟ ଯୁଗରୁ ହେଇ ଝରୁଛି ଆଉ।
ଆଜ୍ଞା ସେ ସବୁ ମାନେ ସେ ପାଣି ଯୋଉ ଝରଣା ସେ କେବେ ବି ବନ୍ଦ ହଉନି ସେମିତି ସବୁବେଳେ ଝର ଥାଏ ଆପଣ ଯେତେବେଳେ ଖରା ଦିନେ ଯାଆନ୍ତୁ କି ବର୍ଷା ଦିନେ କି ଶୀତ ଦିନେ ଯାଆନ୍ତୁ ଦେଖିବେ ସବୁବେଳେ ଝରୁ ଥିବେ। ଝରୁଥିବ ଆଉ ଏପଟେ ଆମର ଭ ଭଟ୍ଟାରିକା ଅଛି। ଭଟ୍ଟାରିକା ବି ସେଇ
ଭଟ୍ଟାରିକା ଯୋଉ ସେ ନଦୀ କିି ମାନେ ମାଆଙ୍କର କି କୌଣସି
ନା ସେ ନଦୀ ସାଇଟରେ ନଦୀ ନଦୀ ସାଇଟରେ ମାଆଙ୍କ ମନ୍ଦିରଟା ଅଛି। ପୁରା ଯେତେବେଳେ ବି ନଦୀ ଯେଭଳି ହୁଏ ବର୍ଷ ବର୍ଷା ହୁଏ ଦେଖିବ ପୁରା ପୁରା ପୁରା ମନ୍ଦିର ପାଖକୁ ପାଣି ଆସିଯାଏ। ଆଉ ଏପଟେ ଚ ର ପଟେ ଅଛି ସେଇଠି ସେ ସେଇଟା ସେ ପୋ ସେ ମନ୍ଦିର ପାଖରେ ପୋଖରୀଟେ ଅଛି। ସେ ପୋଖରୀରେ ପୁରା ବଡ ବଡ କଇଁଛ ମାନେ ମୁଁ ବି କେବେ ଦେଖିନଥିଲି। ଏଡେ ଏଡେ କଇଁଛ ଥାଏ ବୋଲି ସେ ମନ୍ଦିର ବି ପ୍ରାୟ ପୁରା ବଡ ବଡ କଇଁଛ ସେଠି ସମସ୍ତେ ଯାଆନ୍ତି। ଆଜ୍ଞା ପୁରା ବଡ କଇଁଛ ପୁଣି ମା ମାଛ ବି ଥାଏ ପୁରା ଅଧିକ ଖାଇବା ପକେଇଦ ମାଛ କଇଁଛ ସେମାନଙ୍କର କିଛି ଡର ଭୟ ନଥାନ୍ତି। ହଁ ମଣିଷ ଘରେ କାଲେ କିଛି କରିଦେବି କି ଧରିଦେବି କି ତାଙ୍କର ବି ସେ ସବୁ କିଛି ଡ ଡର ଭୟ ନଥାଏ ସେମିତି ଖାଇବା ପକେଇ ଦେଲେ। ସେ ପୁରା ପାଖକୁ ଆସିବେ କି ହାତ ଦେଖେଇି ଖାଇବା ଦେଇଦେଲେ। ପୁରା ପାଖକୁ ଆସିଯିବ।
ଓହୋ ତାହଲେ ଏତେ ବଢିଆ ଜାଗା ଅଛି ନା ହଁ ଆମର ତ ନି୍ଚ ଆମର ଏଠି ପାଖାପାଖି ବହୁତ ବଢିଆ ମନ୍ଦିର ଗୋଟେ ଅଛି ଆମ ଗୋଟେ ମେଣ୍ଟାଗାନି ମନ୍ଦିର ଅଛି। ଆମର ଏଠି ପାଖ ପାଖାପଖିଆ ହବ ସେ ମା ମନ୍ଦିର ବେ ପ୍ରସିଦ୍ଧ ମନ୍ଦିର ସେଠୁ ସେଠି ମେନ୍ତା ଗଣିମାଙ୍କୁ ମାନେ ଯାହା ଆମେ ଗୋଟେ ମାନସିକ କରିକିରି ମାଗିବା ମା ସେଇଟା ନିଶ୍ଚିନ୍ତ ମାନେ ଟା ପୂରଣ କରନ୍ତି ଏଇଟା ମାନେ ସମସ୍ତେ ହିଁ କୁହନ୍ତି। ଆଉ ମାଙ୍କ ଆସିଲା ମୁଁ ବି ନିଜେ ଜାଣିଛି ମା-' ମାନେ ସେଇଟା ଡାକିଲେ ବାଟରେ ମାନେ ଯୋଉ ବାଟେ ମାନେ ଯାଉଥିବେ। ସବୁ ସେମାନେ ସଡନ ମାନେ ମାଆଙ୍କୁ ଯାହା କହିକିରି ଯିବା ମାନେ ଆମେ ଏଇଠୁ ଦୂର ରାସ୍ତତାକୁ ଯାଉଛ ଆମ ସବୁ ଭଲ କରିବୁ ଆମର କିଛିକ୍ସିଡେଣ୍ଟ କରିବୁନି। ମାନେ ସେଟାଲି ଆକ୍ସିେଣ୍ଟଇ ପାଇଁ ଯଉ ଦୂରଯାତ୍ରା ଯଉ ମାନେ କରନ୍ତି ସେମାନେ ମାନେ ମା ହିଁ ବାଟ ଜଗନ୍ତି। ମେଣ୍ଟଗାନି ତାଙ୍ଗ ଆମେ ମେଣ୍ଟେଇ ଦିଅନ୍ତି ବୋଲି ଆଉ ହଁ ହଁ ସେଟା ପୁରା ବହୁତ ପୁରା ଶୁଣନ୍ତି। ଆଉ ନିଶ୍ଚିତ ବେଶୀ ମାନେ କୁହନ୍ତି ଭଗବାନଙ୍କର ମା ବାପା ଯେମିତି ଦିଟା ମାନେ ନିଜ ନିଜ ସ୍ଥାନରେ ମାନେ ଅଲଗା ଯେମିତି ମା ଡାକ ଟା ଅଧି ଦ ମାନେ ଗୋଟେ କୁହନ୍ତିନି ଯାହା ଟିକେ ଦୁଃଖ ପଡିଲେ ଏ ମା ହିଁ ଶୁଣନ୍ତି ଅଧିକ ହଁ ହଁ। ଯେମିତି ମା ତାରି ଣୀ ଯେମତି ଅଛି ମା ତାରିଣୀ ଆମେ ବାଟରେ ଯେତେବେଳେ ଯାଉଛେ। ହୁଁ
ପୁରୀ ବି ଗଲା ବେଳକୁ ବାଟ ମଙ୍ଗଳା ବି ଅ
ହଁ ବଟ ମଙ୍ଗଳା ହିଁ ଆଜ୍ଞା ଆମେ ସେ ଟିକଏ ଏବେ ବି ଆମେ ପୁରୀ ଯାଇଥିଲୁ ବାଟ ମଙ୍ଗଳାଙ୍କୁ ହିଁ ଦର୍ଶନ ଆଗେ କଲୁ ମାଙ୍କୁ। ଠିକ ଆମେ ଯେତେବେଳେ ପହଞ୍ଚିଲୁ ଟିକେ ଆଳତି ଟାଇମ ରେ ହିଁ ପହଞ୍ଚିବ ମାଙ୍କ ପାଖରେ। ଆଉ ସେଠି ପୁରା ଠିକ ପୁରା ବଢିଆ ସେ ଦର୍ଶନ ହଁ ପୁର ସିଟିି ମାନେ ସେ ଆମେ ଯେତେବେଳେ ପହଞ୍ଚୁଛୁଠି ଭିଡ ହିଁ ଜମା ନଥିଲା। ଆଉ ମୁଁ ପୁରା ବସିକିରି ମାଙ୍କ ପାଖରେ ପୁରା ସତରେ ମୁଁ ପୁରା ଖୁସି ହେଇକରି ପୁରା ବସିଲି। ମୁଁ ଯେମତି ମୁଁ କାନିପତେଇ ଭିକ ମାଗିିଲା। ମାଗିଲି ଆଉ ଆସିଲି। ସେମିତି ବି ଏଇ ଏତେ ବଢିଆ ଲାଗିଲା ଦିଟୁ ହ ଆଖିରୁ ଲୁହ ହିଁ ମୁଁ ଏବେ ବି ଯାଏ ମୋ ମାଆଙ୍କ ପାଖରେ ହଉ ବାପ ଯା ହଉ ଦେଖିଲେ ମୋର ଅଟୋମେଟିକ ହି ଲୁହ ହିଁ ପଳେଇ ଆସେ। ଆଉ ତାଙ୍କ ପାଖ ପାଖରେ ଯେକୌଣସି ଭଗବାନଙ୍କ ପାଖକୁ ମୁଁ ମନ୍ଦିରକୁ ଯାଇଛି ମୁଁ ଦି ଲୁହ ହିଁ ତାଙ୍କ ପାଖରେ ମୁଁଉ କିଛି ଦେଇପାରେନି ଲୁହ ହିଁ ଦିଟୁଆ ଦେଇକି ଆସିଲି ତାଙ୍କୁ।
ଆଜ୍ଞା ପୁରା ମନରୁ ଭକ୍ତୁର ଡାକିଲେ ହିଁ ଶୁଣନ୍ତି ଠାକୁର ତାଙ୍କୁ ହିଁ ଦେଖିଲା ଏପ ଏବେ ଆଖିରୁ ଲୁହ ବାହାରିଯାଏ। ତାପରି ଯେତେବେଳେ କିଛି ନୂଆ ବର୍ଷ ଆରମ୍ଭ ହେ ଲାଇ କି ନୂଆ ହେରିକା ହଉଛି ତ ଫାଷ୍ଟ ଜଗନ୍ନାଥଙ୍କ ପାଖ ହୁ ପ୍ରାୟ ପୁରା ସେଠି ଠା ର ଦର୍ଶନ କରିବୁ କୋଣାର୍କ ଯିବୁ ସେଠି ପୁରା ଠାକୁରଙ୍କୁ ଦର୍ଶନ କରିବି ଭଲରେ ବୁଲ ବୁଲାବୁଲି କରିକି ଆସିବୁ। ଆମେ ଚାହୁଛୁ ସେମିତି ଠାକୁରଙ୍କ ପାଖ ହିଁ ଆମ ନୂଆ ବର୍ଷ
ହଁ ହଁ ଷ୍ଟାର୍ଟ ଆମେ ଯେକୌଣସି ନୂଆ ବର୍ଷ ହିଁ ଆମର ତ ଏବେ ଇଂରାଜୀ ନୂଆ ବର୍ଷ ପାଳନ କରୁ ଯୋଉ ଜାନୁଆରୀ ଏକ ରେ ଆମେ କୌଣସି ଭଗବାନଙ୍କୁ ଯେବେବି ହେଲେ ତା ମାସ ହିଁ ଷ୍ଟାର୍ଟ ହବ ନା? ହୁଁ ଆମେ ଭଗବାନଙ୍କ ପାଖକୁ ମୁଁ ନିଶ୍ ଚିତମାନେ ଭଗବାନଙ୍କ ପାଖକୁ ଯଦି ପାଖାପାଖି ଯଦି ଦୂରକୁ ନ ଯାଇ ପାରୁଥିଵ୍ ପାଖାପାଖି ହିଁ ସେଇଠି ଘରେ ଭଲସେ ପୂଜା କରି ଦୀପ ମା ସବୁ ଭଗବାନଙ୍କ ପାଖେ ଜାଳେ ସମସ୍ତଙ୍କର ମଙ୍ଗଳ କାମନା ଆଗେଇ କରେ। ବିଶ୍ୱର କଲ୍ୟାଣ କରିବୁ। ମୋ ସେମିତି ହି ସବୁଦିନ ହିଁ ମାଗିବି। କାରଣ ପୂ ଉଁ ସମସ୍ତେ ଗୋଟେ ଶାନ୍ତିରେ ରହିଲେ ତ ଆମେ ହିଁ ଗୋଟେ ଶାନ୍ତି ପାଇବୁ ଗୋଟେ ସେଇଭଳିଆ ମୁଁ ଡାକେଇ ମାଆ କୁ ମୁଁ ତ ଆଉ କିଛି ବି ଦେଇପାରିବିନି କି ନେଇପାରିବିନି। ମା ମୋ ପାଖରେ ଅଧିକ ତ କିଛି ଧନ ହିଁ ଦେଇ ନାହାଁନ୍ତି ନା? ଯାହା ଯେତିକି ଦେଇଁନ୍ତି, ହେ ତା କୁ ଭଗବାନ ତାଙ୍କୁ ସମସ୍ତଙ୍କୁ ହିଁ ଘଣ୍ଟ ଘଣ୍ଟ ଘୋଡେଇ ରଖନ୍ତୁ ମୁଁ ସମସ୍ତଙ୍କୁ ସେଇ ଭଳିଆ ଡାକେ।
ଆଜ୍ଞା। ମା ତାରିଣୀଙ୍କ ପାଖକୁ ବି ଦେଖା କରିବାକୁ ଗଲ ହେଲେ ମୁଁ ସ୍ ସେମିତି ଟ୍ୟୁସନ୍ ପିକ୍ନିକ୍ ରେ ଯାଇଥିଲି ତାରିଣୀଙ୍କ ପାଖକୁ ମା ତାରିଣୀଙ୍କ ପାଖକୁ। ସେଠି ଗଲି ମୁଁ ଥରେ ଛୁଆ ବେଳେ ଯାଇଥିଲି। ତା ପରେ ମୋର ଆଉ ମନ ନାହିଁ। ତା ପରେ ଏବେ ଯାଇ ଥିଲେ ଏଟା ପି ଠିକ୍ ରେ ତାରିଣୀ ମାଙ୍କ ପାଖକୁ ତ ସେଠି ଗଲି ମୁଁ ମାଙ୍କୁ ପୁରା ଦେଖିଲି ମାନେ ମା ତଳେ ପୁରା ବସିଛନ୍ତି। ପୁରା ତାଙ୍କ ପାଖରେ ସବୁ ଭୋଗ ରାଗ ନଡିଆ ସବ ପୁରା ମୁଁ ଏଇ ପଟେ ବି ଦେଖିଲେ ଏପଟ ସାଇଡ୍ ର ମନ୍ଦିର ସାଇଡ୍ ର ପୁରା ନଡ଼ିଆ ଗଦା ଗଦା ହେଇକି ଥୁଆ ହେଇଥାଏ ମୁଁ କହିବି ନଡିଆ କଣ ପାଇଁ ଏତେ ସବୁ ଥୁଆ ହେଇଚି। କହିଲେ
ତାରିଣୀଙ୍କ ପାଖରେ ବହୁତ୍ ଶାନ୍ତି ଲାଗେଇ କାଇ କହିଲ ଯୋଉ ମାଆଙ୍କ ପାଖେ
ଆଜ୍ଞା।
ଉଁ ସାଦ୍ ମାଙ୍କ ପାଖରେ ପୁରା ବଢିଆ ଲାଗେ ସେ ଯେମିତି ବସିଚନ୍ତି ମାନେ ସବୁ ତାଙ୍କର ସବୁ ସମ୍ ତାନୁ ଯେମିତି କୋଳେଇ ନେଲା ଭଳିଆ ବସଚନ୍ତି। ମା ଙ୍କ ପାଖରେ ଦେଖିବ ତାରିଣୀଙ୍କ ପାଖରେ।
ଆଜ୍ଞା, ମୁଁ ବି ଦେଖିକି ଆସିଲି। ମୁଁ ଘରେ ଆସି କହ ଆଜ୍ଞା ମୁଁ ଦେଖିକି ଆସିଲି ପୁରା ଘରେ ଆସିିକି କଇଲି କି ମମି ଆମେ ଆଉଥରେ ଯା ବହୁତ ଭଲ ଲାଗିଲା ଯାଇକି ମାଆଙ୍କ ପାଖରେ ପୁରା ଆଖିଲା ଠି ଗଲା ଚାଲ ଆଉ ଥରେ ଯିବା। ମମି କହିଲା ମାଆଙ୍କ ଡୋରି ଯେବେ ଲାଗିବ ତେବେ ଯିବା ଆଉ।
ପୁରା ସେ ମୁଁ ତ ମୋର ଯାହା ଆମର ମାନେ ହୁଏ ମାଙ୍କ ତାରିଣୀଙ୍କ ଲାଗି ଆମେ ମାନେ ଆଗେ ଟିକେ ଯେମିତି ଡାକିଦଉ ମାଙ୍କୁ ଆଉ ମୋର ସଡନ୍ ଯେତେ ମୋର ଡେଲି ଭେରି ଫାଷ୍ଟ୍ ତେମର ଝିଅ ହେଲା ମୁ ମୁଁ ବାଟରେ ଥାଇକିରି ମାଆଙ୍କୁ ହି ନମସ୍କାର କରିକିରି ମାଆଙ୍କ ପାଇଁ ନଡ଼ିଆ ରଖିକରି ଗଲି ମାନେ ଭୋଗ ଦିଆହେଲା ମା ମୁଁ ନଡ଼ିଆ ପଠେଇ ମୋର ଡେଲିଭରି ଭଲରେ ଭଲରେ ହେଇଗଲେ ସେଠୁ ବାଟରେ ଗାଡି ଅଟକେଇକି ମା ଙ୍କୁ ମୁଣ୍ଡିଆ ମାରି କିରି ଆମେ ଗଲୁ ଆଉ ତ ସଡନ୍ ଆମେ ଏତେ ବାଟ ଆଉ ଯାଇପାରିବୁ ନା ସେଠୁ ଆମର ଯାହାବି ହୁଏ ଆମେ ସେମତି ତାରିଣୀ ଡାକିକିରି ହିଁ ଯାଉ। ଯେହେତୁ ଆମେ ଗୋଟେ ନାରୀ ସେ ସେମିତି ମା ପୁଣି ଆମେ ଆଗେ ମୋ ମା ଙ୍କୁ ହି ଡାକେ ମାନେ ମାଆଙ୍କୁ ହିଁ ଡାକିବି ତାପରେ ମୋ ଜଗାକୁ ମୁଁ ଡାକେ ହେ ମିଶି ହି ହି।
ଆଜ୍ଞା ଆଉ କୋଉ ଜାଗା ବୁଲାବୁଲି କରିବା ପାଇଁ ଯା ଠା
ହଁ ହଁ ପୁରା ଶାନ୍ତି ଆଜି କାଲିକା ଡେଟ୍ ରେ କାହା ଘର ଭାଙ୍ଗିବା କି କାହା କଥା ଆମର ଆଲୋଚନା କରିବା ଟପିକ୍ ଉପରେ ଭରନ୍ତୁ ସେଇ ଟାଇମ୍ ଟା ଆମେ ଯଦି ଭଗବାନଙ୍କ ନାଁ ଧରିକିରି ଆମେ ଜପ କରିବା ଆମେ କେ କିଛି ମାନେ ପାପରୁ ମୁକ୍ତି ପାଇବା। ଆଉ ଆମେ ଏଇ ଯୋଉ ପର କଥା ଆଲୋଚନା କରିକିରି କାହା ଘର ଭାଙ୍ଗିବା କାହାକୁ ହଣା କଟା ମରା ମରି କାହାକୁ ମାନେ ପର ନିନ୍ଦା କରିବା ଅପକ୍ଷା ସେଥିରେ ଆମେ ପାପ ହିଁ ଅର୍ଜନ କରିବା। ଆଉ ଆମ ତ ଠିକ୍ କୋଉଟା ଭୁଲ୍ କୋଉଟା ଆମେ ନିଶ୍ଚିନ୍ତ ଜାଣିପାରୁଛେ ତେଣୁ ଆମେ ଠିକ୍ ବାଟ ଟାକୁ କାହିଁକି ଆପଣଇ ନ ନବା ଭୁଲ ବାଟ ଟାକୁ କାହିଁକି ଆପଣ ମୁଁ ତ ନିଶ୍ଚିନ୍ତ ସେଟା କି କାହା କେବେ କାହାର ମଙ୍ଗଳ ମାନେ ସମସ୍ତଙ୍କର ଚାହେଁ ଅମଙ୍ଗଳ ହିଁ କେବେ ଚାହେଁନି ଭଗବାନ ସମସ୍ତଙ୍କୁ ହିଁ ଘଣ୍ଟ ଘୋଡେଇ ରଖନ୍ତୁ
ଆଜ୍ଞା ଜଗନ୍ନାଥଙ୍କ ପାଖକୁ ଶ୍ରୀକ୍ଷେତ୍ରକୁ ବାହାରୁ ଲୋକ ଆସନ୍ତି ଜଗନ୍ନାଥଙ୍କ ପାଖରେ ଏମିତି କଣ ଅଛି କେଜାଣି ପରେ ବାହାରୁ ଲୋକ ଆସ
ବହୁତ ସେଠି ଏତେ ଭିଡ ହଁ ହ ତ ପୁରା ଭାବ ବିହଳ ଯୋଉଟେ ସେ ତାର ମାନେ କଥା ଭାବ ବିହୋଳ ଭଗବାନ ମାନେ ଜଗନ୍ନାଥ ତାଙ୍କ ପାଖରେ କଥା ଉଠେ ଭାବ ବିହଳ ଭାବ ତ ଭାବ ବି ହଳ ହଉ। ଆଉ ସେ ୱାର୍ଡ ଟା ଶୁଣିଦେଲେ ଆ କେତେ ବଢିଆ ଲାଗେ ମାନେ ଜଗନ୍ନାଥଙ୍କର ସେ ମୁହୂର୍ତ୍ତ ଟା ଆଉ ସେ ଯୋଉ ଛପନ ଭୋଗ ତାଙ୍କର ମାନେ ଅଭଡ଼ା ସେ ମାନେ ତାଙ୍କ କଥା ହିଁ ମାନେ ସରିବନି ହିଁ ଜୀବନ ସାରା କାଉଥିଲେ ବି ସରିବନି।
କୋଉ ବାହାର ଜାଗାକୁ ବି ଧର ଯିବା କହିବା କି କୋଉ କୋଉଠୁ ଆସିଲୁ କ ପଚାରିବେ ତୁ କହିବୁ ଉ ପୁରୀ ଜଗନ୍ନାଥ ଧାମରୁ ଆସିଛୁ ତ ସାଙ୍ଗ ସମସ୍ତେ ଜାଣିଯିବୁ ଓୋ ପୁରୀ ପୁରୀ ଓଡି ତ ଜଗନ୍ନାଥ ଧାମ ତ ସେଇ କଥା ସବୁ ପୁରା ଜାଣିଛନ୍ତି।
ହା ହା ହା ଜୟ ଜଗନ୍ନାଥ ଆଉ ଏବେ ବି ଯୋଉ ଚ୍ୟାନେଲ ବାହାର କରଛି ସେ ଚ୍ୟାନେଲ ଦ୍ୱାରା ତ ପୁରା ବଢିଆ ଆହୁରି ସୁବିଧା ହେଇଯାଉଛି ମାନେ ସାମ୍ନା ସାମ୍ନ ଆମେ ତ ଡେଲି ଦେଖିପାରିବାନି ନା ବାକି ଦେବୀ ହିଁ ଜଗନ୍ନାଥଙ୍କର ମାନେ ପୁରା ପୁରୀରୁ ହିଁ ସିଧା ପ୍ରସାରଣ ଯଉଟା ହଉଛି ଆମେ ତ ମନରେ ଭକ୍ତି ଥିଲେ ଆମେ ଯୋଉଠି ବି ନାହିଁ ସେଠି ଦେଖି ବାକି ଯେତେବେଳେ କ୍ୟାମେରା ସାମ୍ନା ରେ ଡୈଲ୍ୟ ମାନେ ସବୁଦିନର ମାନେ ଦେଖିଦଉଛେ ଆମେ ଜଗନ୍ନାଥଙ୍କୁ ପୁରା ତ ଖୁସି ଲାଗିବ ସମ୍ଭ ସବୁଦିନ ମତେ ମତେ ଲାଗୁଛି ମୁଁ ଡେଲି ହିଁ ଜଗନ୍ନାଥଙ୍କ ପାଖରେ ବହିଛି ମତେ ସେମତି ଲାଗେ।
ଆଜ୍ଞା ଆଜ୍ଞା ହଁ ମାଡାମ କଥା ହେଇକି ଆପ ଆପଣଙ୍କ ସବୁ ବହୁତ ଭଲ ଲାଗିଲା ମନ୍ଦିର ବିଷୟରେ ବି କେତେ କଥା ଜଣା ପଡିଲା ଠାକୁରଙ୍କ ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା